ଅ
ଆଜ୍ଞା ମ୍ୟାମ୍ ନମସ୍କାର
ହଁ ସମସ୍ତେ କୁହନ୍ତୁ। ମୁଁ ଭଲ ଅଛି ଆ
ଆପଣକୁ ହଁ ହଁ ମୁଁ ବି ବଢିଆ ଅଛି ଆପଣଙ୍କ ଆଡେ ପାଗ କେମିତି କଣ ଅଛି ଗରମ କେ
ହଁ ଆଜି ପୁରା ଗରମ ଅ ଆଜି ବର୍ଷା ହେଇନି ନା ଆଜି ବର୍ଷା ହେଇନି ଆଜି ବହୁତ ଗରମ ଅଛି।
ଓହୋ ହୋ ହୋ କଣ କରୁଥିଲେ ଆପଣ ଏ ବେ ଇଭିନିଂ ରେ
ଟିକେ ମାର୍କେଟ ଯାଇଥିଲି ଅ ମାର୍କେଟ ଯାଇଥିଲି କିଛି ସାମାନ ଆଣିଲି ଆଉ ଗାଡି ସଜାଡ଼ିଲି ମୋର ଏଟି କାମ ଥିଲା।
ଓ ହୋ ହୋ ଆଛା ଆଛା ଠିକ ଅଛି ଆମେ ଆମ ଉପରେ ନଯିବା ଆମେ ଆଜି କୋଉ ବିଷୟରେ କଥା ହବା।
ହଁ କୁହନ୍ତୁ ଆପଣ ଆପଣ ଆଜି କଣ କରୁଥିଲେ।
ମୁଁ ବି ଏମିତି ଥିଲି ଜଷ୍ଟ ଆପଣଙ୍କ ପୂର୍ବରୁ ଜଣଙ୍କ ସାଙ୍ଗ କ ଥାଉଥିଲି ସେ ରଖିଲେ ମୁଁ ଆପଣଙ୍କୁ କହିଲି ଆଉ। ଆଜି ମେମ୍ ଆଉ କାମ ଟିକେ
କଣ କଲେ ହଁ ହଁ କୁହନ୍ତୁ।